ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଆପଣଙ୍କୁ ଶୁଣା ଯାଉନି କି?
ତ ଏବେ ତ ସୁଣା ହୋଉନଥିଲା ଏବେ ସାଂଗେ ସାଂଗେ ଶୁଣାଗଲା।
ଆପଣ ଗୋଟେ ନେଟୱାର୍କ ଥିବା ଜାଗାକୁ ଆଇଲେ
ହଁ ହଁ ଅଛି ବା ଝରକା ପାଖରେ ଅଛି।
ଏଇଟା କାହାର ପ୍ରୋବ୍ଲେମ ହୋଉଛି? ମୋର ତ ମୁଁ ସମସ୍ତଙ୍କ ସହିତ ଗପୁଛି କାହିଁ ପ୍ରୋବ୍ଲେମ ହୋଉନି ଆପଣଙ୍କ ସହିତ ହିଁ ଗ ପିଲା ବେଳକୁ ପ୍ରୋବ୍ଲେମ ହଉଛି ତା ମାନେ ଆପଣଙ୍କ ସାଇଡ୍ ରୁ ପ୍ରୋବ୍ଲେମ ହୋଉଛି।
ହୁଁ ବୋଧେ ସେଇଆ ହଉଛି ଆଉ ବର୍ଷା ବର୍ଷା ପାଇଁ କି
ଆଜ୍ଞା କଣ ଜୋର ରେ ବର୍ଷା ହେଉଛି କି ବାହାରେ?
ଜୋର ଏ ତ ନୁହେ ଧୀରେ ଧୀରେ ହି ହୋ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ କଣ କରୁଥିଲେ ଆପଣ?
ମୁଁ ବି ଏଇଠି ଟିକେ ଗଢଥିଲି ଆଉ କଣ ହିଁ କରିବି?
ଆଜ୍ଞା ତାହାଲେ ଆପଣ ତାହେଲେ ସେଠି ଗଡ଼ିଛନ୍ତି? ମୁଁ ମୁଁ କିଛି କରୁନାହିଁ ମୁଁ ଏଇଠି ଶୋଇଛି ଶୋଇକି ଉଠିଲି ତାପରେ ଟିକେ ବାଥରୁମ ଯାଇଥିଲି ଫ୍ରେଶ ହେଇକି ଆସିଲି ଏବେ ଆଉ। କହୁନାହାନ୍ତି?
ଆଛା ଆପଣ ଫ୍ରେସ ହେଇକି ଆସିଲେ ନା ମୁଁ ବି ଏଠି ସେଇଆ ବସିଛି ଆଉ। କଣ କରୁଛନ୍ତି ଆପଣ ଏବେ ତାହେଲେ?
ମୁଁ ସେଇ ଖଟରେ ଗଡ଼ିଅଛି।
ହୁଁ ହୁଁ। କୁହନ୍ତୁ ଆପଣ ଯାହା କହିବାକୁ ଚାହୁଁଛନ୍ତି ମୁଁ ଶୁଣୁଛି।
ଆଜ୍ଞା ମୁଁ ଏହା କହିବାକୁ ଚାହୁଁଥିଲି କି ଆପଣ ଯୋଉ ମୋର ଯୋଗାଯୋଗ ଟା ଉଠେଇଲେନି ଆପଣ କଣ ଝରକା ପାଖରେ ନଥିଲେ କି?
ହୁଁ ଆ ମୁଁ ଏପଟେ ସେ ଟିକେ ପଛକୁ ଆସିଥିଲି ଝରକାର ଏପଟ ସେପ
ଆପଣ ଜାଣିଛନ୍ତି ସେଠି ନେଟ୍ ପାଏନି, ତ ସେଠି କଣ ପାଇଁ ବସିଥିଲେ ଆପଣ?
ମୁଁ ଜାଣିନାହିଁ କି ସେପଟେ ନେଟ୍ ପାଉନି। ବାକି କଣ ପାଇଁ କଲ ଉଠିଲାନି କେଜାଣି।
ଆଜ୍ଞା।
ଛି ନାହିଁ
ହ୍ୟାଲୋ।
ହ୍ୟାଲୋ। କୁହନ୍ତୁ?
ଆଜ୍ଞା ଆଜ୍ଞା। ମୁଁ ଏଇଆ କହିବାକୁ ଚାହୁଁଥିଲି? କିଏ? ଅ ଆପଣଙ୍କ କଥାବାର୍ତ୍ତା ମତେ କିଛି ସୁଣା ଯାଉନାହିଁ।
ଏପଅନ୍ତ ଆପଣଙ୍କୁ ଶୁଣା ଯାଉ ନାହିଁ?
ନାଇଁ ଆଜ୍ଞା ସୁଣା‌ଯାଉ ନାହିଁ।
ମୁଁ ଯାହା କହୁଛି ଆପଣଙ୍କୁ ଶୁଣାହଉନି କିଛି?
ଆଜ୍ଞା ଆଜ୍ଞା ଏବେ ଶୁଣାଗଲା।
ସେଇୟା ହିଁ କିଛି କହିନି ଏପନ୍ତ ଆପଣ କେମିତି ଶୁଣାଯିବ? ମୁଁ ଏବେ କହୁଛି ଧୀରେ ଧୀରେ ରେ ଆପଣ ଶୁଣନ୍ତୁ।
ଆଜ୍ଞା ସେଇଥିପାଇଁ ଆଉ ଶୁଣାଗଲାନି ଆଉ।
ହଁ ଆପଣ କୁହନ୍ତୁ ଆପଣ ଯାହା କହୁଛ ତି ମୁଁ ଶୁଣୁଛି ଏବଂ ସେହି ଜିନିଷର ଉତ୍ତର ନିଶ୍ଚିନ୍ତ ଦବାକୁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣ ଉତ୍ତର ଦେବାକୁ ଚେଷ୍ଟା କରିବେନି ଆପଣ ଉତ୍ତର ଦେବେ ହିଁ ଦେବେ। ଅଭିଅସଲି ଦେବେ କଣ ପାଇଁ ଦେବେନି?
ହଁ ମୁଁ ଆ ନିଶ୍ଚିନ୍ତ ଦେବି।
ଆଜ୍ଞା ତ ମୁଁ ଆପଣଙ୍କୁ ଏହା କହିବାକୁ ଚାହୁଁଥିଲି କି ଆପଣ ଖାଇସାରିଲେଣି?
ହଁ ମୁଁ ସକାଳୁ ଖାଇସାରିଲିଣି।
ନାଇଁ ମୁଁ ସକାଳ କଥା ପଚାରୁନି। ଆପଣଙ୍କୁ ଖରା ବେଳ କଥା ପଚାରୁଛି।
ଖରା ବେଳେ ଏ ପର୍ଯ୍ୟନ୍ତ ଖାଇ ନାହିଁ ଯିବି ଏବେ ଖାଇବା ପାଇଁ।
କଣ ଖାଇବାକୁ ଯିବେ?
କଣ ଖାଇବି ସେ ଭାତ ହିଁ ଖାଇବି ଆଉ କଣ ହିଁ ଖାଇବି?
ଆଜ୍ଞା। ତ ତାହେଲେ
ଆଉ ଆପଣ ଆଜି ଦିପହରେ କଣ ଖାଇବେ ନା ଖାଇସାରିଲେଣି?
ଆଜ୍ଞା ମୁଁ ବି ଖାଇ ନାହିଁ ଖାଇବି।
ଆଚ୍ଛା କଣ ଖାଇବେ ଦିପହରେ?
ଦିପହରେ ଖାଇବି ଭାତ ଆଉ ଅଣ୍ଡା ତରକାରୀ। ହଁ। ଆଉ ଆପଣ କଣ କରୁଛନ୍ତି ତାହେଲେ?
ମୁଁ ଏଇଠି ଟିକେ ୟୁଟ୍ୟୁବ ଦେଖୁଛି ମୋବାଇଲ ଚାର୍ଜ ପ ଟିକେ ସରିଗଲାଣି ତାପରେ ଚାର୍ଜ ବସେଇବି ଆଉ।
ଆଜ୍ଞା। ତାପରେ।
ତାପରେ ଆଉ କଣ ହିଁ କରିବି ଖାଇ ପିଇକି ଟିକେ ଶୋଇପଡିବି ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମତେ କାହିଁକି କେଜାଣି କିଛି ଭଲ ଲା ପୁଣି ମୁଁ ଜାଣିପାରୁନି।
ହ
ଆଜ୍ଞା।
ହଁ ଶୁଣୁଛି ପା ଆପଣଙ୍କ କଥା କାହିଁକି ଭଲ ଲାଗୁନାଇ?
ମୁଁ ଜାଣିନି କଣ ପାଇଁ ମତେ ଭଲ ଲାଗୁନାହିଁ।
କଣ ପାଇଁ ଆପଣଙ୍କୁ ଭଲ ଲାଗୁନାହି?
ଲାଗୁଛି ଦୁନିଆ ଖତମ ହେଇଗଲା।
କି କଥା ଏଇ ପାଞ୍ଚ ମିନିଟ୍ ପୂର୍ବରୁ ଆପଣ ଏତେ ଖୁସି ଥିଲେ କି ଆପଣଙ୍କ ଦୁନିଆ ବା ତ ସବୁ ଖୁସି ଆପଣଙ୍କୁ ମିଳି ଯାଉଥିଲା ଏବେ ପୁଣି ଏତେ ଦୁଖ କି ଦୁନିଆ ଆପଣଙ୍କ ପାଇଁ ସରିଯାଉଛି।
କେଜାଣି ମୁଁ କଣ କହୁଛି ମୁଁ ନିଜେ ବି ଜାଣିପାରୁିନି ମୁଁ ବହୁତ ଅନ୍ୟ ମନସ୍କ ଅଛି।
ମୁଁ ସେ କଥା ବୁଝିପାରୁଛି ଆପଣଙ୍କ କଥା ରୁ। ଆପଣଙ୍କ କଥାରୁ ମୁଁ ସେଇଟା ବୁଝିପାରୁଛି ଆପଣ ବହୁତ ଅନ୍ୟ ମନସ୍କ ଅଛନ୍ତି।
ଆ-ଆପଣଙ୍କ ନେଟେ ପୁଣି କଟିଗଲାଣି।
ହାଲୋ ଆପଣଙ୍କୁ ଶୁଣା ଯାଉଚି ଟି ମୋ କଥା?
ଆଜ୍ଞା ଆଜ୍ଞା ମୁଁ କଥା ଆପଣଙ୍କ କଥା ମତେ ଶୁଣାଯାଉଅଛି।
ହଁ ତ ଯେତିକି ଶୁଣା ହଉଛି ସେତିକି ଶୁଣ ଶୁଣିବାକୁ ଚେଷ୍ଟା କରିବେ ମୁଁ ଆଶା କରୁ ଛି ଆଉ ଯାହା ବି ମୁଁ କହୁଛି ତାହାର ଉତ୍ତର ଦବାକୁ ଚେଷ୍ଟା କରିବେ ଆପଣ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ ତ ଉତ୍ତର ଦେଉଅଛି। କିନ୍ତୁ ଏତେ ଉତ୍ତର ଦେଇ ସାରିଲିଣି ଯେ, ମତେ ଆଉ ଇଚ୍ଛା ହିଁ ହଉନାହିଁ।
ହୁଁ ମୁଁ ଆପଣଙ୍କ କଥା ବୁଝିପାରୁଛି ହୁଁ ସେଇଟା ମୁଁ ହୃଦୟ ଗମ୍ୟ କରିପାରୁଛି।
ଆଜ୍ଞା, ଆଜ୍ଞା, ତ ମତେ ଲାଗୁଚି ମୋର ଇନଫେକ୍ସନ ଟିକେ ହେଇଯାଇଛି।
ଇନଫେକ୍ସନ, କୋଉ ଇନଫେକ୍ସନ ହେଇଯାଇଛି?
ଉଁ ଆମ୍ ସେଇ ଇନଫେକ୍ସନ ଯୋଉଟା କି ବସିଲେ ହୁଏ।
ହୁଁ।
ଆପଣ ଜାଣିଛନ୍ତି, ଆମେ କାଲି ‌। ଆମେ କାଲି ଗୋଟେ ଗୋଲାକାର ରାଇଡ ରେ ବସିଥିଲୁ। ଆଉ ଗୋଟେ, ଆଉ ଗୋ ଦିଟା ଗୋଲାକାର ରାଇଡରେ ବସିଥିଲୁ ଗୋଟେରେ। ଡାଇରେକ୍ଟ ପୁରା ଗୋଲ ଗୋଲ ଗୋଲ ଗୋଲ ଘୁମି ଘୁମି, ଆଁ ପୁରା ତମ ମୋନେ ଉପ ଉପରକୁ ଉଠିବୁ, ତାପରେ ଏପଟକୁ ପାଣିକୁ ଖସିବୁ ବୁଝିଲେ। ଆଉ ଗୋଟେ, ଆଉ ଗୋଟେ ରାଇଡ ଥିଲା। ମାନେ ଏମିତି ଭିତରକୁ ଯିବ। ସେ ଭାଇ ତା ଭିତରେ ଏମତି ଗୋଲ କରିକି ଗୋଟେ ଘୁମିବ। ଘୁମିକି ତାପରେ। ତଳକୁ ଯିବ ହେଲା। ତାପରେ କଁ ହେଲା ନା, ଆଁ ତ‌ ସେଇଟା ଆମେ ଖେଳିଲୁ ସେଇଟା ଖେଳି ସାରିଲା ପରେ ବହୁତ ଜୋରେ। ତା ଚିଲଉ ଥିଲୁ ଆମେ ଆଉ ସେଇ ଯୋଉ ସୂର୍ଯ୍ୟମୁଖୀ ଯିଏ‌ ଥିଲେ। ତାଙ୍କର ମୋର ଗୋଟେ ରାଇଡ ରେ ବସ ଥିଲୁ ସିଏ ସେ ଯୋଉ କହିଲେ କି ଚଲାବ ଚିଲେଇବନି ବୋଲି କିନ୍ତୁ। ମୁଁ ତଳକୁ ଗଲା ପରେ ଚିଲେଇ ଦେଲି।
ଆଛା ଆଛା ମୁଁ ଆପଣଙ୍କ କଥା ବୁଝିପାରୁଛି।
ଆଜ୍ଞା ମତେ ଲାଗୁଛି ଆପଣଙ୍କର ପିତାଶ୍ରୀ ଆସିଗଲେଣି ବୋଧେ।
ନା ନା ନା।
ଟିଭି ଲାଗିଛି ତାହେଲେ।
ନା ତ।
ଆଉ ତାହେଲେ କେଉଁ ଏକ ପୁରୁଷଙ୍କର ଶବ୍ଦ ଶୁଭିଲା।
ନା ତ କାହା କେହି ବି ପାଟି ହି କରିନାହାନ୍ତି କିଛି ବି ସାଉଣ୍ଡ ତ ନା କିଛି ଶୁଣାଯାଉନି।
ଏବେ ବି ଶୁଭିଲା।
କିଜାଣି ଆପଣଙ୍କୁ କୋଉଠୁ ଶୁଣାଉଚି କିନ୍ତୁ ମତେ କିଛି ଶୁଣାଉନି।
ଆଜ୍ଞା ଆଜ୍ଞା ଆପଣଙ୍କ ଟିକେ। ଶୁଣା ଯାଉନି ଆପଣଙ୍କୁ ମତେ କିନ୍ତୁ ଶୁଣା ଯାଉଅଛି ଯେହେତୁ। ତ ମୁଁ ସେଇ କଥା ଟି କହୁଥିଲି ଆପଣଙ୍କୁ।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆପଣଙ୍କ ଘରେ ଏବେ କିଏ କିଏ ଅଛନ୍ତି ‌।
ଆମ୍ଭ ଘରେ ବର ଯ୍ୟନ୍ତ କେହି ଆସିନାହାନ୍ତି ଆମ୍ଭ ଘରକୁ ତ ଦେଖିବା କିଏ କିଏ ଅଛନ୍ତି ଆଉ।
ଓ
ଦେଖିବା କଣ ହେଉଅଛି ତ ମୁଁ ଆମ୍ଭେ ଭାବୁଛୁ। ତିନି ଦୁଇ ପାଞ୍ଚ ଛ‌। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ହୁଁ ହୁଁ ହୁଁ ହୁଁ। ତାହେଲେ ଆପଣ କଣ କରୁଛନ୍ତି କହୁ ନାହାନ୍ତି। ହ
ମୁଁ ବା ସେତେବେଳୁ ସେୟା ହିଁ କହୁଛି କି ମୁଁ ବ ଶୋଇଛି ଗଡିଛି ଝରକା ପାଖରେ ମୁଁ ଗଡି ଛି ଗଡିଛି ଗଢିଛି।
ଆଜ୍ଞା ଆଜ୍ଞା ଆପଣ ଗଡି ଗଡି ତଳେ ପଡିବେ ପଡିବେନିତ।
ନା ନା ମୁଁ ଗଡି ଗଡି ତଳେ ପଡିବି ନାହିଁ।
ଆଜ୍ଞା ଆଜ୍ଞା ଆପଣ ଆଉ କଲେଜ ଯାଇନାହାନ୍ତି ନା କାଲି ଯିବା ନା ଆମେ କଲେଜ।
ହଁ ମୁଁ କାଲି ହିଁ ଯିବି ଯେହେତୁ ଆଜି ରବିବାର ରବିବାର ବିଶ୍ବିଦ୍ୟାଳୟ ବନ୍ଦ ଥାଏ ଭାରତ।
ଆଜ୍ଞା ଆଜ୍ଞା ବିଶ୍ୱବିଦ୍ୟାଳୟ ନୁହଁ ବିଶ୍ୱବିଦ୍ୟାଳୟ ନୁହଁ ଆମର ଆମର ହଉଛି ମହାବିଦ୍ୟାଳୟ ଆମର ହଉଛି ମହାବିଦ୍ୟାଳୟ
ଵିଦ୍ୟାଳୟ ସବୁ କିଛି ବନ୍ଦ ଥାଏ ରବିବାର ଦିନ
ଆଜ୍ଞା ଆଜ୍ଞା ମୁଁ କହୁଥିଲି ଏହା କି ଆମ୍ଭର ଯୋଉ ବନ୍ଦ ଅଛି ମହାବିଦ୍ୟାଳୟ ଆମର କୋଉ କୋଉ ଦିନ ପ୍ରାକ୍ଟିକାଲ ଅଛି ଯଦି ଆପଣ କହିପାରନ୍ତେ ମୁଁ ଆପଣଙ୍କ ପ୍ରତି ଚିରଉପକୃତ ହୁଅନ୍ତି
ଆଚ୍ଛା ସେ କଥା ମୁଁ ବି ଠିକ୍ ସେ ଜାଣିନି କାଁକିନା ଡେଲି ଡେଲି ଏଥରକ ଗୋଟେ ନା ଗୋଟେ ନୂଆ ସିଲାବସ୍ ସିଲାବସ୍ କହୁଛି ଟାଇମ୍ ଟେବଲ୍ ଆସୁଛି ତାହେଲେ ଟାଇମ ଟେବୁଲ ଅନୁସାରେ ହିଁ ଜାଣିବାକୁ ପଡିବ କି କୋଉଠି କଣ ଆଉ ମେଁ ଆମର ମାଇନର କ୍ଲାସ ପାଇଁ ଅଲଗା ଟାଇମ୍ ଟେବୁଲ୍ ଅଛି ମେଜର କ୍ଲାସ ପାଇଁ ଅଲଗା ଟାଇମ୍ ଟେବୁଲ୍ ଅଛି ତାହେଲେ ସେଇଟା ଦେଖିକି ଦିଟା ଆଲୋଚନା କରିକି ଚର୍ଚ୍ଚାରେ ରଖିକି ଆମକୁ ଜାଣିବାକୁ ପଡିବ କି ଯେତେବେଳେ କୋଉ କ୍ଲାସ ଟି ଅଛି
ଆଜ୍ଞା ଆଜ୍ଞା ମାଇନର କ୍ଲାସ ଟା କଣ ତିନିଟା ବେଳେ ବୋଧେ ରଖି ଦେଇଛନ୍ତି ଚାରିଟା ଯାଏ ବୋଧେ ନା କଣ?
ହୁଁ ହୁଁ ହୁଁ ଆପଣ ଠିକ୍ ବୁଝିଛନ୍ତି।
ଏମିତି କେମିତି ରଖିଦେଇଛନ୍ତି ଏବେ ତ ଆମକୁ ଯାହାହେଲେ ରହିବାକୁ ପଡ଼ିବ ବୋଧେ
ହୁଁ ରହିବାକୁ ପଡିବ
ଆଜ୍ଞା।
ଭାଗ୍ୟରେ ସେୟା ହିଁ ଲେଖାହୋଇଛି ହଁ ମୁଁ ତ ରହିବି ରହିଲେ ପ୍ରାକ୍ଟିକାଲ ରହିଲେ ତ ରହିବାକୁ ପଡିବ କିନ୍ତୁ ମୁଁ ଭାବୁଛି ଆପଣ କଣ? ଇଏ ବିଜି ଥିବେ ବୋଧେ
କାହିଁକି ହଁ ହଁ ମୁଁ ଟିକେ ବିଜି ଅଛି ମୁଁ ପରେ କଥା ହଉଛି
ହୁଁ।